ହାଲୋ ହାଲୋ।
ହଁ ହାଲୋ।
ହୁଁ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
ହୁଁ ଆଉ କଁ କରୁଚ?
ଏଇ ରୋଷେଇ ଏବେ କରିବି ଆଉ।
ଓହୋ। ଆଉ ଦେହ ଭଲ ଅଛି?
ହଁ ଭଲ ଅଛି।
ଉଁ ହୁଁ। ଆଉ। ତମ ଆଡେ ସବୁ କଣ ପର୍ବ ପାଳନ କରନ୍ତି?
ଆମ ଆଡେ ଅଜ ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, ରଥଆତ୍ରା।
ଆଚ୍ଛା।
କୌଣସି ଓଡ଼ିଆ ଲୋକଙ୍କର ଯେକୌଣସି ସବୁ ପର୍ବପର୍ବାଣି ଅଛି ସବୁ କିଛି ପାଳନ କରାଯାଏ ଆଉ।
ସବୁଠୁ କୋଉଟା ବେଶୀ ଧୁମଧାମରେ ପାଳନ କରାଯାଏ ମାନେ କୋଉଟେ ପ୍ରସିଦ୍ଧ କିଛି ଗୋଟେ ବି ଥାଏ ନା?
ହୁଁ।
ତାର ନିୟମ କଣ କଣ ଅଛି? ହାଲୋ। ମୁଁ କହିଲି ତାର ନିୟମ କଣ କଣ ଅଛି ଟିକେ କହିବେ କି?
ଲାଷ୍ଟ ପୂର୍ଣ ହ ସବୁ ଆଉ
ହୁଁ ହୁଁ। ତମେ ସେଇଥିରେ ସାମିଲ ହୁଅ କି ନାହିଁ।
ନା।
ଓହୋ। ଆଉ ଏଥର ରଜ କେମିତି କଣ ପାଳନ କଲ
ମୁଁ ରଜ କିଛି ନାହିଁ ଘରେ କୁଆଡେ ଯାଇନି।
ତହ ତୁମି ତ ହେଲେ ଗୃହିଣୀ ନ କି?
ହୁଁ।
ଓହୋ ହଁ ପିଲାମାନଙ୍କ ପାଇଁ ପିଠା ହେରିକା ସବୁ ପ୍ରସ୍ତୁତ କରୁଥିବ ସେମାନେ ହିଁ ମଜା ନଉଥିବେ। ନିହାତି ରଜର
ଏପଟରେ ମୋର ସୁମ୍ ଏଇ ମା
ହଁ। ନେଟୱାର୍କ ଇସ୍ସୁ ରହୁଛି ଶୁଭୁନି ଟିକେ ଜୋରି କୁହନ୍ତୁ।
ହ
ହାଲୋ। ହାଲୋ।
ହାଲୋ।
ହୁଁ ଏବେ ସୁବିଲା ଟିକେ ଜୋରରେ କୁହନ୍ତୁ ଆଉ ନେଟୱାର୍କ ଟିକେ ଯୋଉଠି ପାଉଛି ସେଇଠି ଆସିକି କଥା ହୁଅନ୍ତୁ।
ମୋର ସମୁଦାୟ ତିନି ମାସ ର ବେବି।
ଓହୋ। ହଁ ହଁ ତାହେଲେ ଏବେ ନୂଆ ନୂଆ ବାହାର ହେଇଛି ନ କି ମାନେ ସେଇ ଗୋଟେ ଗୋଟେ ବର୍ଷ ଦୁଇ ବର୍ଷ ହବ।
ନା ତିନି ବର୍ଷ ଉପରେ ହେଲାଣି ବାହାର।
ଓହୋ ସେ କଣ କରଛି ଏଇନାକେ? ସୋଇଛି।
ଖେଳୁଛି ଆଉ ଖେଳୁଛି ସେ।
ଓ ହଁ ଯା ହଉ ତା ନା କଣ ରଖିଛନ୍ତି?
ତା ନାଁ ରୁଦ୍ରଂଶ୍।
ଆରେବାହଃ ବଢିଆ ନା ଟା। ପୁରା ଶିବ ଠାକୁରଙ୍କର ପ୍ରିୟ ସିଏ ଆଉ।
ହୁଁ।
ଆଉ କଣ ବନାନ୍ତି ଭଲ ଆପଣ ପିଠା ଯେମିତି ଆରିସା ପିଠା ଆଉ ମଣ୍ଡା ପିଠା କାକେରା ପିଠା କଣ ବନାନ୍ତି ଭଲ?
ପିଠା ଉପରେ ଟିକେ ମୋର ଏତେ ଧାରଣା ନାହିଁ। ପିଠା ପିଠା ମତେ ବନେଇ ବା
ହୁଁ ଆଉ କୋଉ ପିଠା ଖାଇବାକୁ ଭଲ ଲାଗେ?
ହୁଁ ମତେ ପିଠା ଖାଇତେ ଭଲ ଲାଗେ କି ସୁଜି କାକରା। ସେମିତି ମତେ ବି ଏତେ ବି ପିଠା ଖାଇତେ ଭଲ ଲାଗେନି।
ଓହୋ ହୋ ହଁ କେତେ ଜଣଙ୍କୁ ଭଲ ଲାଗେ କେତେ ଜଣଙ୍କୁ ଭଲ ଲାଗନି ଆଉ। ଆଉ ମାଣ ବସା ଗୁରୁବାର କରନ୍ତି କି ନାହିଁ?
ନା କରେନି।
କଣ ପାଇଁ?
କରିନି
ହଁ ହଁ, ତ ତାର ବିଧି ବିିଧାନ ତ ଜାଣିଥିବେ ଯାହାହେଲେ? ଆମ ଓଡିଆ ଘରର ରୀତିନୀତି ଅନୁସାରେ।
ସେ ବିଷୟରେ ଏତେ ଧାରଣା ନାହିଁ ଆଉ ଦେଖିଲେ ଜଣା ପଡିବ ଆଉ।
ଓହୋ। ଆଉ ଆଜି କଣ ରୋଷେଇ ଚାଲିଛି?
ରୋଷେଇ ଆଜି ରୁଟି ଡାଲମା।
ବଢିଆ ହଉ ଆଜି ସୋମବାର ତ ନା କି?
ହଁ।
ହଁ। ହଁ ଆପଣଙ୍କ ଗାଁରେ କଣ କଣ ମନ୍ଦିର ଅଛି ସବୁ, ଯାଇଛନ୍ତି ଆପଣ ବୁଲିବାକୁ?
ଆମ ଗାଁରେ ଶିବ ମନ୍ଦିର ଅଛି।
ହଁ ହଁ। ଭଲ ଆଉ, ସୋମବାରିଆ ଆଜି ଯାଇଥିବେ ନା କି?
ନା ମୁଁ ଯାଏନି।
ହଁ।
ସେମତି ଯେତେବେଳେ ଯାହାବି ପଡେ ଏମିତି ଯାଏ ସେମିତି ଖାଲି ଏତି ମୁଁ ଯାଏନି।
ଓ ହୋ। ଆଉ ଆଉ ସବୁ ଘରେ ଭଲ ଅଛନ୍ତି?
ହୁଁ ଭଲ ଅଛନ୍ତି।
ଆଉ ବାଡିରେ କଣ କଣ ଲଗେଇଛନ୍ତି ଏବେ?
ବାଡିରେ ଆମର କିଛି ଫସଲ ନାହିଁ।
ହୁଁ ହୁଁ, ଆଉ ଆପଣ ଆଡେ କଣ ଚାଷ କରନ୍ତି?
ଏପଟେ ଉଁ-ଉଁ-ଉଁ ମୁଁ ବାହା ହେଇକି ଆସିଛି ଯୋଉଠି ସେଠି କହିପାରିବିନି କଣ ହୁଏ ବୋଲି। ଠିକ ସେ ମୁଁ ଜାଣିନ ନାହିଁ ଆମେ ପ ଗୋଟେ ଗାଁ ର ବାହାର ଭଳିଆ ଗୋଟେ ଏକୁଟିଆ ଜାଗା ରହିଛୁ ଠିକ ସେ ବିଷୟରେ ମୁଁ ଜାଣିନି। ଆମ ଗାଁ ରେ
ଏକୁଟିଆ ଜାଗା ଟା ନା, ଏ ପୁରା ନିରୋଳା ପରିବେଶ ବହୁତ ଭଲ ଲାଗୁଥିବ ନା? ଆଉ ଏଥର ଆମ୍ବ ଆସିଥିଲା ନା ନାଇଁ?
ହୁଁ ଆସଥିଲା।
ହୁଁ ଗଛ ଅଛି।
ଅଛି।
ହଁ। ଭଲ କଥା ଆଉ ସେଇଟା ଏଇଟେ ବହୁତ ଭଲ ଫଳ ଟା? ବହୁତ ମାନେ ଭଗବାନଙ୍କ ସୃଷ୍ଟିରେ ବହୁତ ସୁନ୍ଦର ଲାଗେ ଖାଇବାକୁ। ତ ଆପଣଙ୍କୁ ଭଲ ଲାଗେ ନା?
ହୁଁ ଭଲ ଲାଗେ ଏବେ କେମତି ତ ଖାଉନି ଛୋଟ ଛୁଆ ଯୋଗୁ।
ହଁ ହଁ ଛୋଟ ଛୁଆ ମାନେ ଏ ଟିକେ ଦେଖି ଯାଇକି ଆଉ
ହୁଁ।
କିଛି ଜିନିଷ ବାରଣ ଥାଏ ଦେହ ଖରାପ ହୁଏ ନା ଛୁଆଙ୍କର? ଆଉ ଘରେ ସବୁ ଭଲ?
ମୁଁ ଭଲ୍
ଆଚ୍ଛା। ଆଉ ଭାଇନା କଣ କରୁଛନ୍ତି?
ଉଁ ଘର ଅଛନ୍ତି।
ଓହୋ ଭଲ କଥା ଆଉ। ସବୁଠୁ ଭଲ କୋଉଟା କରନ୍ତି ରୋଷେଇ ରେ? ହ୍ୟାଲୋ।
ହ ହଁ।
ମୁଁ କହିଲି ସବୁଠୁ ବଢିଆ କୋଉଟା ରାନ୍ଧନ୍ତି?
ହୁଁ ମୁଁ ଯୋଉଟା ରାନ୍ଧେ ତ ଭଲ ରାନ୍ଧେ ମୁଁ ସେମିତି କହିପାରିବିନି ନିଜେ କି ଯିଏ ଖାଇବ ଯିଏ ମୋର
ମୁଁ କହିଲି କେବେ ଆପଣଙ୍କ ହାତ ରନ୍ଧା ଖୁଆଉଛନ୍ତି?
ଯେବେ ଆସିବେ ଖାଇବେ।
ହଉ ଆଉ ସୁବିଧା ଦେଖିକି ନିଶ୍ଚିତ ଯିବି ଆଉ ଡାକିଲେ। ଏବେ କଣ ପ ପର୍ବପର୍ବାଣି ଆଗକୁ ଆସୁଛି?
ହଁ ଆ ଏବେ ପର୍ବପର୍ବାଣି ଆଗକୁ ଏବେ ତ କିଛି ନାହିଁ ଯାଇକି ନେଷ୍ଟ ଲକ୍ଷ୍ମୀ ପୂଜା ଟିକେ ଭଲ ଆ
ଆପଣଙ୍କର ଜଗନ୍ନାଥ ମନ୍ଦିର ହେରିକା ଅଛି?
ଆମ ଗାଁ ରେ ଅଛି ମାନେ ଆମ ବାପ ଘର ଗାଁରେ ଅଛି ଶାଶୁ ଘରେ ନାହିଁ।
ଓହୋ। ତ ଜଗନ୍ନାଥ ମହାପ୍ରଭୁଙ୍କୁ କେତେ ମାନନ୍ତି ଆପଣ?
ମାନେ ଆଉ
ହୁଁ ପୁରୀ ଯାଇଛନ୍ତି?
ହୁଁ ଯାଇଚି।
ହୁଁ ହୁଁ। ବହୁତ ବଢିଆ। ପ୍ରଭୁଙ୍କର ଅବଢା ସବୁଠୁ ମାନେ ଦୁନିଆରେ ଗୋଟେ ଏମିତିଆ ଜିନିଷ ତ ଯାହାକି ଭାତରୁ ହିଁ ତିଆରି ହୁଏ ଉସ ନାଇଁ କିି?
ହଁ।
ହୁଁ। ଆଉ ସବୁ ତାହେଲେ ଭଲ?
ହଁ ଭଲ।
ଆଛା ଝିଅ ଦେହ ଭଲ ଅଛି?
ପୁଅ ଦେହ ଭଲ ଅଛି।
ଓହୋ କଣ କହିଲେ ବା ରୁଦ୍ରାଂଶୀ ନା କଣ ଏମିତି କହିଲେ?
ରୁଦ୍ରାଂଶ।
ଓହୋ। ମାନେ ସେ ଶିବ ଠାକୁରଙ୍କର ଅଂଶ ନା ରୁଦ୍ରାଂଶ।
ହଁ।
ରୁଦ୍ରାଂଶ ହୁଁ ବଢିଆ ନାଁ ଟା ବାଛିକି ଦେଇଛନ୍ତି।
ରୁଦ୍ରାଂଶ ଡାକ ନାଁ ରିିସୁ।
ୱାଓ ସୋ ସ୍ୱିଟ। ହଉ ଗଲେ ତା ସହ ଦେଖାହବ ନିହାତି ଆଉ।
ହଁ।
ହୁଁ। ଆଉ ରୋସ୍
ଆଜି ଟ୍ରେନ୍ ଲେଟ୍ ଅଛି ଟ୍ରେନ୍ ଲେଟ୍ ଅଛି। ଏପଟେ କହୁଥିଲି ହଁ ନା ନା ବିବିନା ନୁହେଁ। ଟ୍ରେନ୍ ଲେଟ୍ ଅଛି ଟ୍ରେନ୍ କଟକରେ ପହଞ୍ଚିଥିଲା ଲେଟ୍‌ରେ ଆଜି।
ଓହୋ।
ହଁ।
ହୁଁ।
ଆଉ
ଆଉ ସବୁ ଭଲ ଆଉ ଆମ ଆଡେ କେବେ ବୁଲି ଆସ ଆଉ।
ଆଉ ତମ୍ କେଉଁଝର କୋଉଠି ପ୍ରୋପର କେଉଁଝର?
ହଁ କେଉଁଝର ଆସ କେବେ ଏଇଠି ଜଗନ୍ନା ସ ଦେଖା ହେଇଯିବ। ସବୁ ଜିନିଷ ବହୁତ ବଢିଆ ବଢିଆ ଜିନିଷ ଅଛି ଆସିକି ଦେଖାହବ। ମଜା ମସ୍ତି କରିକି ବୁଲି ବୁଲା କି ସେ ହୁଁ।
ଓହୋ।
ଆଉ ଘରେ ସବୁ ଭଲ?
ହଁ ଭଲସେ।
ହୁଁ ହୁଁ। ଆଉ ଧାନ ଚାଷ କରାଯାଇନି ଆପଣଙ୍କ ଆଡେ?
ହୁଁ କରାଯାଏ।
ଓହୋ ଆପଣଙ୍କର ଧାନ ବିଲ ବହୁତ ଥିବ ନାଁ କି?
ହୁଁ ଅଛି।
ହଁ ହଁ। ଆଉ ଗାଈ ଗୋରୁ ରଖିଛନ୍ତି ନା ନାଇଁ?
ଖାଲି ଗୋଟେ ବାଛୁରୀ ଅଛି ଆଉ।
ଓହୋ କି କଲର ଦେଖିବାକୁ କି ରଙ୍ଗ?
ରେଡ୍‌ କଲର୍।
ଓ ନାଲି କଲର।
ହୁଁ।
ଆରେ ବଢିଆ ଦେଖିବାକୁ ତାହନେ ଆଉ ଯାଇକି ଦେଖିନେ ହବ ଥରେ। ଆମର ଅଛନ୍ତି କିନ୍ତୁ କଳା କଲର ଅଛନ୍ତି କଳା ରଙ୍ଗ।
ମୋର ମାନେ ନାଲିର ଯୋଉ ଖଇରିଆ କଲରଟା ଥାଏ ସେଇ ଭଳିଆ।
ହଁ। ବହୁତ ବଢିଆ। ରାତିରେ ତାହେଲେ ରୁଟି ଖାଆନ୍ତି ନାଇଁ କଣ?
ହୁଁ।
ଅହ। ଆଉ ଆଜି କଣ ଖିଆ ପିଆ ହେଇଥିଲା?
ସନ୍ଧ୍ୟାରେ ପକୁଡି ପାମ୍ପଡ ଟିକେ ଛଣା ହେଇଥିଲା।
ହୁଁ କାହିଁ ମତେ ତ ଡାକିଲେନି।
ମୁଁ ଯଦି ଆହୁରି ବାକି ଅଛି ଖାଇବା ଆରମ୍ଭ ହେଇନି ଏବେ ଆସ।
ମୁଁ କହିଲି ବୋଲି ନା ହେଁ ହେଁ ହଉ ହଉ ଯିବା ଆଉ କେତେବେଳେ। ଆପଣଙ୍କ ହାତ ତିଆରି ପାମ୍ପଡ ପକୁଡି ଆହୁରି କେତେ ସାରା ଖାଇବା ଖାଇବା।